ଆଉ ଭାଇ ଜୟ ଜଗନ୍ନାଥ ଭାଇ।
ଜୟ ଜଗନ୍ନାଥ, ଗୁଡ ମର୍ଣ୍ଣିିଂ, ଶୁଭ ସକାଳ, ଶୁଭ ସକାଳ ର ଶୁଭ ଅଭିନନ୍ଦନ।
ହଁ, ହଁ ଭାଇ ଶୁଭ ସକାଳର ଶୁଭ ଅଭିନନ୍ଦନ। ଭାଇ କଣ କରୁଥିଲେ?
ଏଇନା ବର୍ତ୍ତମାନେ ଆମେ ଉଠିକି ଆସିଲୁ ଟିକେ ବାଥରୁମ୍ ଯାଉଚୁ।
ଆଚ୍ଛା। ମୁଁ ବି ଏବେ ଉଠିକି ଏଇ ଯୋଉ ଜ-ଜଷ୍ଟ ବ୍ରଶ୍ କରିକି ଆସିଲି। ଖାଇସାରିଲେଣି? ଏ ଆପଣ ତ ବାଥରୁମ୍ ଯାଉଚନ୍ତି, ଖାଇ ନଥିବେ।
ଏଇ ଆସି ମେସିନ୍ ଗାଷ୍ଟିକ୍ ମେଡିସିନ୍ ଖାଇ। ତା ତାପରେ ହେଟୁ ବ୍ରସ୍ କରି। ତାପରେ ମାଛ ପଖାଳ ଭାତ ଟିକେ ଖାଇକି। ତା ପରେ ଯାଇକି ଆମେ ଯିବା ଡ୍ୟୁଟି।
କୋଉଠି କାମ କରୁଚନ୍ତି ଡ୍ୟୁଟି?
କାମ ନାଇ, ଏଇ ବାନା ବାତ୍ରା ଙ୍କ ସହିତ ଆମ ଗାଁ ଛୁଆଙ୍କ ସହିତ ଖଟି ମାରିବା ଟା ଆଉ ଗାଁ ଛକରେ ଏଇକିନା ବ ବସିକି ଏଇ ଝିଅ ଫିଅ ଯାଉଛନ୍ତି ତାଙ୍କୁ ଦେଖିବା କଥା ଆଉ।
ଆଚ୍ଛା, ଏଇଆ ଏଇଟା ତୋମର ଡ୍ୟୁଟି ଭାଇ ତାହେଲେ।
ହଁ ମନ୍ଦିର ଭିତରେ କଦଳୀ ନା କଣ ଗୋଟେ
ମନ୍ଦିର ଭିତରେ କ-କଣ ମନ୍ଦିର ଭିତରେ କିଏ ନା ମୁଁ କଦଳୀ ଖାଇନି।
ହୁଁ, ମନ୍ଦିର ଭିତରେ କିଏ ନା କଦଳୀ ଖାଉ
ହଁ ମୁଁ ପା ତା ଏବେ ତିନି ଚାରିଟା କଦଳୀ ଖାଇକି ଆସିଲି।
ହଁ ହଁ।
ହୁଁ ଆଉ ଗାଧେଇବା କେତେବେଳେ? ହୁଁ ଆଜି ଶନିବାର ନାଇଁ ଏବେ ତ ଉଠିଲି ଏବେ ଗାଧେଇକି ଯିବି। ଯଦି ଯିବି ଆଉ ମନ୍ଦିର ଆଡେ।
ହଁ ହଁ।
ଆଉ ସବୁ ଭଲ ଘରେ ସମସ୍ତେ ଭଲରେ ଅଛନ୍ତି?
ସବୁ ଭଲରେ ଅଛନ୍ତି।
ହଁ ହଁ।
ଆଉ ତମ ଗାଁ ରେ ଭାଇ ସବୁ କଣ କଣ ଅଛି?
ଆମ ଗାଁ ରେ ଛୋଟ କେନାଲ ଗୋଟେ ଯାଇଛି ସେଠି ଛୋଟ ଛୋଟ ସବୁ ମାଛ ଅ ଅଛନ୍ତି ଆଉ ତା ସାଇଡ୍ ରୁ ଗୋଟେ କାଜୁ ଜଙ୍ଗଲ ଅଛି।
ହଁ।
ତା ସାଇଡ୍ କୁ ବିଲ ମାଳ ଅଛି ବିଲ ଆମର ଚାଷ କରାଯାଉଛି ଏ ବର୍ଷ।
ହୁଁ ତମେ କରୁଛ ନା ଆଉ କିଏ?
ବାବା।
ବାବା କରୁଛନ୍ତି। ହ ହଁ।
ଭୋଲା ବାବା ସେ ବାବା।
ହ ହଁ ଭୋଲା ବାବା ପ୍ୟାର୍ କରେଗା।
ଭୋଲା ବାବା ଆଉଛି ଶ୍ରାବଣ ମାସ।
ହୁଁ ହ ତମେ ବୋଲ୍ ବମ୍ ବି ଯାଉଛ କି?
ଯୋଉ
ହୁଁ ହୁଁ ଏବ ବର୍ଷ କୋଉଠି ଯିବ?
ଏ ବର୍ଷ ଯିବୁ ଦେଓମାଳି।
ଗାଁ ପିଲାଙ୍କ ସହିତ ନା ଫ୍ୟାମିଲି ସହିତ?
ନାଇଁ ନାଇଁ ବାହାର ପିଲାଙ୍କ ସହିତ।
ହୁଁ ହୁଁ।
ବାହାର ପିଲାଙ୍କ ସହିତ ଯିବୁ ବାହାର ବାହାର ମାନେ ବାହାର ସବୁ ପିଲା ସୁ ସାଙ୍ଗ ପିଲା ସବୁ ମିଶି ଆଣି ଆମେ ଅଲଗା ଅଲଗା ଯିବୁ ଆଉ।
ଆଚ୍ଛା।
ଦେଓମାଳି ଦେଖିଛ?
ହଁ ବହୁତ ଥର ଏବେ ବି ଏବେ ବି ଯିବାର ଅଛି ଦେଓମାଳି ଆଉ ଗୋଟେ ସପ୍ତାହ ପରେ
ହୁଁ ହୁଁ।
ଆଉ ଆପଣଙ୍କ ଆଡେ ରଜ କେମିତି କଣ କଟିଲା?
ହଁ ରଜ ସବୁ ଭଲରେ କଟିଲା। ଭଲରେ ଭଲରେ ରଜ ଉତ୍ସବ ହେଲା ମହୋତ୍ସବ ହେଲା ଆମ ଗାଁରେ।
ହୁଁ ହୁଁ।
ଥିଲା ଏଇ ବର୍ଷକୁ ମିଶେଇକି ତିନି ବର୍ଷ ହେଲା ଆମ ଗାଁର ସବୁ ହିରୋଇନି ମାନେ ରଜ କରୁଛନ୍ତି।
ଆଚ୍ଛା ତମେ ରଜ କରୁନ?
ନା ଆମେ କୋଉ ଆମେ କଣ ପୁଅ ପିଲାଙ୍କ ରଜ ଝିଅ ପିଲାଙ୍କ ରଜ ନା ଆଉ ଆମର ତ ରଜ ହଉଛି ଆମେ ଯଉ ଯଉ ମେଡିସିନ ଖାଇକି ବୁଲିବା ଲୋକ ଆଉ ଔଷଧ ଟିକେ ଆଲକୋହଲ ନେଇକି ବୁଲିବା ଲୋକ ଆମେ ଆଉ।
ହୁଁ ହୁଁ। ଆଉ ରଥଯାତ୍ରା
ଯାତ୍ରା।
ଜୁଲାଇ ଷୋହଳ ରେ ରଥଯାତ୍ରା।
ହଁ ଜୁଲାଇ ଷୋହଳ ର ମୁଁ ଆ ହୁଁ ହୁଏ ଆମ ଗାଁ ରେ ହବ।
ହ ହଁ ହଁ ନୂଆ ରଥ ନା ପୁରୁଣା ରଥ?
ନାଁ ନୂଆ ରଥ।
ଓ ହୋ ଆମ ଆଡେ ବି ନୂଆ ରଥ ଏବେ ତିଆରି ଚାଲୁଛି।
ହୁଁ ଆମର ତ ସବୁ ସୁରାଟ ଆଉ ଆମର ସବୁ ସୁରାଟରୁ ଆସିଛି ରଥ କାଠ।
ଆମର ସବୁ ବାଙ୍ଗାଲୋରୁ।
ନାଇ ଆମର ସବୁ ସୁରାଟ। ଆମର ଚାକିରୀ କରୁଛ ସୁରାଟ ଆମର ସବୁ ଆଉଛି କାଠ ବି ଆଉଛି ଆମ ଗାଁକୁ ସୁରାଟ। ଆମର ଟିକେ ସୁରାଟ ଟା ଭଲ ସୁରାଟ ରେ ସୁ ତା ଫ୍ୟାକ୍ଟ୍ରିରେ ଅଛି।
ଓ ହ କେତେ ବର୍ଷ ହେଲାଣି? ଲୋ ଭାଇ କେତେ ବର୍ଷ ହେଲାଣି ସୁରଟରେ ରହିଲେଣି?
ଟା ହ୍ୟାଲୋ।
ଭାଇ କେତେ ବର୍ଷ ହେଲା ସୁରଟରେ ରହିଲେଣି ଆପଣ?
ମୁଁ ରହିଲିଣି
ନେଟୱାର୍କ ପାଉନି ତମର। ହ୍ୟାଲୋ।
ନାଁ
ହାଲୋ ହ୍ୟାଲୋ ହ୍ୟାଲୋ। ଭାଇ ନେଟୱାର୍କ ପାଉନଥିଲା ଆପଣଙ୍କର।
ସେ ସବୁକୁ
କଣ କହିଲେ। ହ୍ୟାଲୋ। ହଁ ଏଇ ମୁଁ କହିଲୁ ଆପଣ ମୁଁ କହିଲି ଭାଇ ଆପଣଙ୍କ ଆଡେ ବସ୍ ଷ୍ଟାଣ୍ଡ କିମ୍ବା ରେଳ ଷ୍ଟେସନ କିଛି ଅଛି କି?
ଅଛି ମାଲ
ଆଁ ରେଳ ଷ୍ଟେସନ?
ବସ୍ ବି ଅଛି ରେଳଷ୍ଟେନ ମାନେ ଏଇ ଯୋଉ ମାଲ୍ ବୁଝେଇ ଯାତ୍ରୀ ବାହି ନାହିଁ।
ହୁଁ ହୁଁ ମାଲ୍ ଯାତ୍ରୀ ବାହି ହେଇଯିବ ଆଗକୁ।
ହୁଁ।
ଆଉ ଆପଣଙ୍କର କେତେ ଖଣ୍ଡେ ବିଲ ହବ। ଆପଣ କରିଦେବେ?
କଣ କହିଲେ?
ତମେ କରିଦବ ନହେଲେ ପାସେଞ୍ଜର ଟ୍ରେନ।
ନାଁ ନାଁ।
ଏ ହୁଁ।
ନାଁ।
ଆପଣ କଣ କୁନ୍ଥଉଛନ୍ତି?
ଭଲ ଲାଗୁନି ତ ଟିକେ ଦେହ ଖରାପ ଦେହ ଖରାପ ଅଛି ତ ଭଲ ଲାଗୁନି।
ହଉ ହେଲା ଭେଳିଆ ଲାଗୁଛି ତ।
ହୁଁ। ସେନ୍ତି ସବୁ ବବେଳେ ଲାଗେ।
ଆଚ୍ଛା। ଆଉ ଭାଇ କଲେଜ ସ୍କୁଲ କିଛି ଅଛି ନାଇ ଆପଣଙ୍କର ଆଡେ?
ଅଛି କଲେଜ ଅଛି ଆମର ଭାଲୁକାଇ କଲେଜ ଆମ ଗାଁର
ହଁ ସ୍କୁଲ।
ଭାଲୁଖାଇ କଲେଜ ତା ନାଁ ଦିଆ ହେଇଛି କଣ ପାଇଁ ଆମର କଲେଜ ର ଚାରି ପାଖ କିଛି ରାଉଣ୍ଡରେ ନାହିଁ ସବୁ ହଉଛି ଆକାଶିଆ ଜଙ୍ଗଲ। ସେଠୀ ଭାଲୁ ପଶିଯାଏ ଦିନ ବେଳେ ବି ସେଥିଲାଗି ଦିଆ ହେଇଛି ଭାଲୁକାଇ।
ଆଉ ମାର୍କେଟ ଅଛି ନା ନାଇଁ?
ମାର୍କେଟ ଅଛି ଆମର।
ଉୁଁ ହୁଁ ସେଠି କଣ କଣ ସବୁ ମିଳେ?
ସେଠି ଅକ୍ଷିନାଙ୍କର ଗୋଟେ ଅଛି ଟେଲର ଦୋକାନ।
ହଁ।
ବଡ଼ ଟେଲର ଦୋକାନ, ସେଇଟା ହଉଛି ଆମ ମାର୍କେଟରେ, ଏକ ନମ୍ବର ଟେଲର ଦୋକାନ, ତା ତେଳକୁ ତା ତେଳକୁ ଅଛି ଆମର ସଞ୍ଜୟ ପ୍ରଧାନ ତାପରେ ଏମିତି ସବୁ ଦୋକାନୀଙ୍କର ଅଛି ଦୋକାନ ଆଉ, ରାସନ ଦୋକାନ ଅ ଅଛି ଆଉ ଆମର ଯୋଉ, ଜେରକ୍ସ ଦୋକାନ ଅଛି। ତାପରେ ଆମର ପଦିଣ୍ଡ ବରା ସେଇଟା ବି ଫେମସ
ହଁ।
ପଦୀଣ୍ଡ ବରା ତାଙ୍କ ସାଇଟ ରେ, ଅଛି ଆମର ବଡ ଫିଲ୍ଡ ଗୋଟେ ଅଛି, କ୍ରିକେଟ ଫିଲ୍ଡ ଟୁର୍ଣ୍ଣାମେଣ୍ଟ ହୁଏ ଆମ ଗାଁ ରେ
ହୁଁ।
ଅଛି ସବୁ ସବୁ ଭେରାଇଟିର ଅଛି। ଆପଣଙ୍କୁ କଣ ଦରକାର, ତାଙ୍କ ପଦିନ୍ଦା ଦୋକାନଙ୍କ ସାମ୍ନାରେ ପାର୍କ ଅଛି। ଅଛି ଆମର
ହଁ।
ଆଉ ତା ପଦିଣ୍ଡ ତ ଦୋକାନ ତାଙ୍କ ପାର୍କ ତଳୁକୁ
କଣ?
ଗଲେ ଆମର କଲେଜ ଅ ଛି କଲେଜ ତଳକୁ ଗଲେ ସିଆଡେ ଗୋଟେ ଅଛି ଆମର କୁଇନଙ୍କ ଗାଁ ମାନେ ହିରୋଇନ ମାନେ ରୁହନ୍ତି ସେ ଗାଁ ଗୋଟେ
ଆଛା।
କପଡ଼ା ବୋଲି ସେ ଗାଁ ନା ଟା।
ଆଛା।
ହୁଁ ଭଲ ଭଲ କୁଇନ ଅ
ଆଉ ଆପଣଙ୍କ ଆଡେ ଜଗନ୍ନାଥ ମନ୍ଦିର ଅଛି ନା ନାହିଁ?
ଜଗନ୍ନାଥ ମନ୍ଦିର ଅଛି। ଏବେ ଆହୁରି ଗୋଟେ ଜଗନ୍ନାଥ ମନ୍ଦିର ତିଆରି ହଉଚି।
ଉଁହୁଁ ଆଉ କଣ କଣ ସବୁ ମନ୍ଦିର ଅଛି?
ଶନି ମନ୍ଦିର ଅଛି ପାର୍ବତୀ ମନ୍ଦିର ଅଛି। ଶିବ ମନ୍ଦିର ଅଛି ହନୁମାନ ମନ୍ଦିର ଅଛି ତାରିଣୀ ମନ୍ଦିର ଅଛି। ଚନ୍ଦ୍ରାଶୁଣୀ ମନ୍ଦିର ଅଛି ତାପରେ ଆମର ରାଧାକୃଷ୍ଣ ମନ୍ଦିର ଅଛି ଆମ ଗାଁ ର ଚାରି ପାଖରେ ଚାରି ସବୁ ପ୍ରକାରର ମନ୍ଦିର ଅଛି।
ଆଛା। ଆଉ ଆପଣଙ୍କ ଗାଁରେ ଛୋଟ ଛୁଆ ମାନେ କ୍ରିକେଟ ଖେଳିବାକୁ ଭଲ ପାଆନ୍ତି ନା ନାହିଁ?
ହୁଁ ଭଲ ଲା ଭଲ ପାଆନ୍ତି ଖେଳନ୍ତି କ୍ରିକେଟ ଖେଳନ୍ତି ଚକ ଯୋଉ ଆମର ଚକବାଡ଼ି ଖେଳନ୍ତି।
ଆପଣ କେବେ ଛୋଟ ଛୁଆ ମାନଙ୍କୁ ବଲ୍ କିମ୍ବା ବ୍ୟାଟ ଦେଇଛନ୍ତି କେବେ ମାନେ ଡୋନେ କରିଚନ୍ତି।
ଡୋନେଟ୍ କରିଥିଲି। ସେ ଟାଇମରେ ଏବେ ତ ଆମେ ସୁରାଟରେ ରହୁଚୁ ଆଉ ଡୋନେଟ୍ କରିପାରୁନୁ ଛୁ ଛୁଆମାନେ କେତେବେଳେ ମାଗିଲେ ଡୋନେଟ୍ କରୁ ଅଲ ଟୁର୍ଣ୍ଣାମେଣ୍ଟ କଲେ ସେମାନେ ଛୁଆମାନେ ଛୋଟ ଛୁଆ ମମାନେ ଟୁର୍ଣ୍ଣାମେଣ୍ଟ କଲେ ଆମକୁ ଫୋନ୍ କରନ୍ତି ଭାଇ ଆମକୁ ଇନ୍ଦି ଇନ୍ଦି କିଛିଟା ହେଲ୍ପ କର ବୋଲି କରୁ।
ହୁଁ ହୁଁ ତାହଲେ ବହୁତ ଭଲ କାମ ଆପଣ କଣ କରନ୍ତ
ଆମେ ଭଲ କାମ କରୁ ହେଲେ ଛୁଆ ମାନେ ପଇସା ନେଇକି ଭଲ କାମ କରନ୍ତିନି ପରା ଆମ ଗାଁ ଛୁଆ ସେ ସବୁ କଣ କରନ୍ତି କି ସିଏ ନେଇକି ସବୁ ମାନେ ଥଣ୍ଡା ଫଣ୍ଡା ଇଏ ସିଏ ଖାଇଦେଇକିନା ହଁ ଆମର ଟୁର୍ଣାମେଣ୍ଟ ହେଇଗଲା ବୋଲି କହିଦିଅ
ହୁଁ ଦୁଷ୍ଟ ଛୁଆ ଉରାକ ଛୋଟ ଛୁଆ ନା।
ହଁ।
ହୁଁ।
ଗଲୁ ଦୋଷ ଅଛି ଆମ ଗାଁ ଛୁଆଙ୍କର ଟିକେ ଆଉ।
ଆପଣଙ୍କ ଭାଇ କଣ କରନ୍ତି?
ଫ୍ଲାଇଟ୍ ଚଲାନ୍ତି ମାନେ ଫ୍ଲାଇଟ୍ ରେ ହେଲ୍ପର କରନ୍ତି ଆଉ।
ବୋହୁତୁ। ଆଉ ଆପଣଙ୍କ ଘର କତିରେ ନଳକୂଅ ଅଛି କିମ୍ବା କୂଅ?
ହଁ କୂଅ ଅଛି ଆମର କୂଅ ଅଛି ନଳ କୂଅ ବିି ଅଛି ଆମ ଘର ପାଖରେ ନଳକୂଅ ଅଛି। ଗୋଟେ ଗମେଣ୍ଟ ତରଫରୁ ଗୋଟେ ବୋରିଙ୍ଗ ଅଛି। ତାପରେ ଆମ ଘରଠୁ ଗୋଟେ ଦୁଇଶହ ମିଟର ଦୂରରେ ଗୋଟେ ବନ୍ଧ ଅଛି। ତାପରେ ଗୋଟେ ପାଁସ ମିଟର ଦୂରରେ ଗୋଟେ ଆମର ଇଏ ଅଛି କଣ ତ ନଦୀ ଅଛି।
ଉଁ ହୁଁ। ଆଉ ଆପଣଙ୍କର କଣ କଣ ଗାଡି ସବୁ ଅଛି?
ଆମର ଗୋଟେ ସାଇକେଲ ଅଛି ଆଉ ଗାଡି କିଛି ନାହିଁ। ଭାଇ ଏତେ କିଛି କହିଥିବାରୁ ଧନ୍ୟବାଦ ଏତେ କିଛି ମୁଁ ଜଣେଇଥିବାରୁ
ହୋଉ ଭାଇ ଧନ୍ୟବାଦ ଭାଇ ରହୁଛି ଭାଇ।